। ହ୍ୟାଲୋ।
ହ୍ୟାଲୋ ଭାଇ।
କଣ କରୁଛ ଭାଇ?
ଆଉ ବାହାରେ ବଇଛି ଭାଇ ଆଉ ତମେ କଣ କରୁଛ?
ହଉ ହେତିଆ ବସିଛି ଆଉ ଭଲ ଅଛ ନା ନାଇଁ?
ହଁ ଭଲ ହଉ ଚାଲିଛି ଆଉ।
କୁହନି ଏବେ ଯଉ ଗରମ ହଉଛି। କଣ ଚାଲିଛି ଗରମ କିନ୍ ତମ ସେପଟେ କିନ ଅଛି ଏବେ।
ଭାଇ ଗଛ ଯାହା ସବୁ ଝଡିକରି ଆଉ କିଛି ପତ୍ର ଫତ୍ର କିଛି ନାହିଁ ବୁଝିଲ। ଆ।
ଗରମ ତେ ଝଡିଯାଇଛି ଗଛ ପତ୍ର ସବୁ।
ପୁରା ମାନେ ଆଉ ଅବସ୍ଥା ନାହିଁ କିଛି ସାଂଘାତିକ ହେଇଗଲାଣି ଆଉ ତାପରେ ଆ କଣ କହିବି ବିଶ୍ଵାସ କରିବନି ଅଂଶୁଘାତରେ ବେଶୀ ଗୋଟେ ଆହା ଦଉଛନ୍ତି ଆଉ ବୁଝିଲ।
ହଁ ଏବେ ଅଂଶୁଘାତ କୁହନି ଭାଇ। ଖରା ବେଳେ। କଷ୍ଟ ମଷ୍ଟ ହେଲେ ଦି ଚାରି ଲୋକ ବୁଲଥାଉଛନ୍ତି ଖରା ଭାଇ
ଆରେ ମୋ ଆଗରେ କେତେ ଜଣ ମାନେ ବେହୋସ ହେଇଯାଉ ଛନ୍ତି ମୁଁ ନିଜେ ଯାଇକିରି ପାଣି ଦେଇଛି।
କୁହନି ବା ଖରା ତ ଖରା ଏପଟେ ବର୍ଷା ଟିକେ ହେବାକୁ ନାଇଁ। ଏ ଆମ ଘର ଯାଇ ଭିତରେ ହେଇଯାଉଛି ଜାଳ ପକେଇ ଥଣ୍ଡା ଲଗିଥାଆନ୍ତା। ହଁ ଗାଡ଼ି ଫାଡି ଚାଲି
କିନ୍ତୁ ରାତିକି ଟିକେ ଥଣ୍ଡା ଲାଗୁଛି ଏକା ନାଇଁ କି।
ତିରେ ନାଁ ଏତେ ଏପଟେ ଥଣ୍ଡା ଏତେ ନାହିଁ ନିଦ ହଉନି। ଶୋଇଲା ବେଳେ ମୋର ପାଖାପାଖି ରାତି ହେଇଯାଉଛି ନିଦ ହୁଏନି ଟୋଟାଲି ନିଦ।
ନାଇଁ ନାଇଁ ଏପଟେ ନାଇଁ କି ଏପଟେ କଣ ହଉଛି ହେଲେ ଏପଟେ ପୁରା ଥଣ୍ଡା ମାନେ। ବର୍ଷା ପାଗ କରିଦଉଛି ବୁଝିଲ ନା।
ହଁ।
ହଁ ସେଇଥିପାଇଁ ଟିକେ ଥଣ୍ଡା ରହୁଛି ରାତିଟା ଏକା ନହେଲେ ଦିନ ସାରା। ଜାଣିଛ ତ ତମେ ଏପଟେ ଘର ନାହିଁ ସେପଟେ ଘର ନାହିଁ ପୁରା ଡାଇରେକ୍ଟ ଖରା ଟା।
କଉଠି ଗାଁ ରେ ଅଛ ତମେ ଏବେ?
ହଁ ପରା ଗାଁରେ ଏକା ଅଛି କ ସବୁ ତ ବନ୍ଦ ହେଇଛି କାମ ଫାମ କଣ କରିବା।
ହେଲେ ସମସ୍ କେବେ ଆଉଛ?
ଯିବା ଆଉ ଭାବିଛି ଗୋଟେ ଉଁ ଦେଢ ମାସ ଭିତରେ ଯିବା ବୋଲି ଭାବିଛି।
କଲେଜ ହେଲେ ଖୋଲୁନି କିଛି ନାହିଁ ଗରମ ଲାଗୁଚି କଲେଜ
ଆରେ ଗରେ ଏ ଗରମରେ କୁଆଡେ ଯିବ ହେ ସେପଟେ ପଢି ହବ ଇଚ୍ଛା ଏକା ହଉନି କିଛି କଣ କରିବ ଆଉ ଯିବାକୁ ଇଚ୍ଛା ହଉନି ମେନଲି।
ସିଏ ଆଉ ନାଇଁ ମାନେ ଖରାରେ ରହି ରହି ନାଗୁଚି ଘରେ। କୁଆଡେ ପଳେଇଲେ ଆହୁରି ଭଲ ମାନେ କଲେଜ ଯିବା ବାହାନାରେ ତୁ ଘରୁ ତ ବାହାରୁ। କୁଆଡେ ଯାଇ କିଛି ସମୟ ରହିଲେ ହେଲେ ଥଣ୍ଡା ଟିକେ ଲାଗିବ। ଏ ସି ଫେ ସି ନାହିଁ ଆମର
ଭାଇ ତମେ କହୁଛ ସିନା ବା ଘରୁ ବାହାରୁ ଯିବି ବୋଲି କିନ୍ତୁ। ଭାଇ କଳା ହେଇଯିବ ହେଲା ମୁଁ ଆଗରୁ କହୁଛି।
କଳା ହେଇଗଲେ ଟ୍ୟାନିଙ୍ଗ ଭାଇ ଟ୍ୟାନିଙ୍ଗ।
ଟ୍ୟାନିଙ୍ଗ କଥା କହୁଚ ମୁଁ ପୁରା ଅଧା ଧଳା, ଅଧା କଳା ଜାଣିଛ ତ ବିଶ୍ଵାସ କରିବନି ଫ ଟ ଟା ଛାଡି
ଅ ହ ମୁଁ ଦେଖିଛି ଦେଖିଛିି ମୋର ବି ସେମ ଭାଇ। ମାନେ ହାତର ଅଧା ହାତ ଅଧା ଧଳା, ଅଧା କଳା ଉପର ଧଳା, ତଳେ କଳା ଉଁ ଉଁ ମୋ ହାତ
ପୁରା ବିଗାଡି ଦେଲାଣି ଏଥର କଣ ହେଇଚି କଣ ନାଇଁ କିଛି ବୁଝା ପଡୁନି କଣ କରିଆ।
ଏବେ ଦେଖୁନ ମେଘ ପରି ଭାସୁଛି ବର୍ଷା ନାହିଁ ଟୋଟାଲ ନାହିଁ କିଛି ନାହିଁ ଖରା ପୁରା। ଆମ ଗାଡି ବେପାର ଆଉ ଥରେ ତା ଉପରୁ ଆମର।
ଆ-ଆରେ କଣ ହଉଚି ବୁଝିଲ ନା।
କଣ ହଉଚି ବା?
ଯୋଉ ବର୍ଷା ପାଗ ଟା କରିଦଉଚି ଏପଟେ ଆମର ଟିକେ ଭଲ ପବନ ହଉଚି ବୁଝିଲ।
ହଁ।
ହଁ ବର୍ଷା ପାଗ ଟା କରିଦେଲେ ଗଛ ପତ୍ର ହଲୁନି ଆଉ।
ହଉ ଏ ପବନ ଦେଲା ଭାଈ ନା ନା ଯିବା ଦେଖିବା
ନାଇଁ ଏପଟେ ପ ଗଛ, ପତ୍ର ହଲୁନି କିଛି ନାଇଁ ପବନ ଫବନ ବିଲକୁଲ ନାଇଁ ପାଗ ଟା। କରିକି ରଖିଛି ସିନା ଟିକେ ବର୍ଷା ହେଲେ ହେଲେ ଭଲ ଲାଗତା ବୁଝିଲ ନା।
ହଁ।
ହଁ ବିଜାର ଲାଗିଲାଣି
ହେଲେ କଣ ସ୍କୁଲ୍ ଯାଇଚି ଏଗ୍ଜାମ୍ ଫେଗ୍ଜାମ୍ କଣ ଯାଇଚି?
ହଁ ଚଳିବଉ, ମାନେ ଏଥର କଣ ଯେ ଏଥର ପାରି ହେଇଗଲେ, ତାରି।
ଯାଉନା
ଅହ ସେରା
ଦେଖିଆ ମୋର କଣ ହଉଚି ଭାଇ, ଡରତ ଲାଗୁଚି। କଣ ଆସିବ ରିଜେଲ୍ଟେ ଏତେଦିନି ହେଲା ଚେକିଗ୍ ଚାଲିଚି। ହଁ ମୁ
ଆରେ କିଛି ନାଇଁ, କିଛି ନାଇଁ। ନାଇଁ ତମେ ଲେଖିଛ ବୋଲେ ସବୁ ହବ ହେଲାକି କେ ଡରିଆଟା କିଛି ନାହିଁ। ଖାଲି ଏତିକି କଣ, ଯୋଉ ଆମର ଯୋଉ ଆ
ପଢିବନି ଆଉ।
ହଁଯେ ବୁଝିଲକି?
ମାନେ ମାନେ ଯେତିକି ରହିବାଟା ସେତିକି ଆଉ ମାନେ ଆଶା ଲାଗୁନି ବୁଝିଲନା?
ହଁ, ଆଉ କଣ କରିବା ନଗଲେ ହବନି ଭାଇ। ତସରକାର ଦୁଇଟା ନହେଲେ, ଆମକୁ ସେତିକି ଦରକାର୍ ହବ।
ଆରେ ସେ କିଛି ନାଇଁ କିଛି ନାଇଁ, ମେନ୍ ଜିନିଷ ହଉଚି ଏ ଯିବାକୁ ଏବେ ପଢିବାକୁ ଇଚ୍ଛା ହଉନି ନହେଲେ ହେଲେ ମାନେ ଟିକେ ନିିକେ ଦେଖିକିରି ହେଲେ ଯାଇଥାନ୍ତେ, ଏଥରତ ଜାଣିଚ କେମିତି ଯାଇଚେ ଆମେ ଏଗ୍ଜାମ୍ ଟା ଦବାକୁ ଆଉ।
ତାର ଫୋନଟା କହ ଭାଇ, ମୁଁ ଅଧା ଦିନ କଲେଜ୍ ଯାଉଚି। ପ୍ରତିଦିନ ଯାଇଚି, ଯେତିକି ପଢ଼ା ଯାଇଚି ସେତିକି ଏଗ୍ଜାମ୍ ଏଗ୍ଜାମ୍ ଆସିବନି। ଆଖରେ ଏବେତ ଏଗ୍ଜାମ୍ ଦେଇଥିଲ ଭାଇ କମ୍ପୁଟର କଁ କରୁଚି କଁ ନାଇଁ ମୁଟୋଟାଲି ଜାଣିନ।
ଆରେ ଭାଇ ଯୋଉଡ଼ା କୋହୁଚ କୁହ। ଏତିକି ଦିନି ଆମେ ଏତିକି ପରୀକ୍ଷା ଦେଇ ଆସିଛେ ସିନା ଦେଖ ଆମେ ଛୁଟି ଖୋଲିଲେ କଲେଜ୍ କଣ ଖରାପ ହେଲାକି ଆମେ ବାହାରେ ବୁଲିଲେ ପାଞ୍ଚ ପଇସା ଇନକମ୍ ହେଲା‌
ହଁ ମୁଁ ତିରି କହୁଥିଲି ମୁତ ଯିମି ଆଈ ଘର ଅଜା ଘର ସୁବୁ ବୁଲୁଥିଲି ଖାଲି
ନା--ଇଁ, ନାଇଁ ନାଇଁ। ନାଇଁ ସେନିତି କୁହ ନହେଲାନା ଭଲ ଭଲ ହବ।
ଆପଣ ଦେଖିଆ ଇନକମତ ହବ ତ ଗୋଟେ ହେଲେ ହବ। ତମେ ଦେଖୁଚନା ନାଇଁ କଣ ଚାଲିଚି ଗାଡ଼ି ମଟର ପୁରୀ ଷ୍ଟାଷ୍ଟ ହବ ତସବୁ ଆଡ଼େ ଖରା ଷ୍ଟାର୍ଟ ହେଲା
ଭାଇ ବିଶ୍ଵାସ କରିବନି ବିଲକୁଲ୍ ଘରୁ ବାହାରିବା ପାଇଁକା ଇଚ୍ଛା ହଉନି କଣ କରିବା କୁହ। ସେପଟେ ଏପଟେ ସବୁ ଲୋକମାନେ ଏମିତି ପଡ଼ି ହାଉଛନ୍ତି ତାପରେ ଖରା ଯୋଗରୁ ବେପାର ହେଲେ ମାନ୍ଦ ହେ ଏକା ତାପରେ
ବାରମ୍ବାର ଫୋନ୍ କରୁଚନ୍ତି କଲେଜ୍ ଆଡ଼ୁ ହେଲେ କିଛି କହିହଉନି ହେଲେ କଣ କରିବା କୁହରେ?
ସେଇଆ।
ମାନେ ସେଇ ଟାଇମରେ ଆସିଥିଲା। ମୁଁ ବାହାରିଥିଲି ଆଉ ତୁ କୀନ୍ତି ଯିବୁ
ନାଇଁ ନାଇଁ ଗରମ ଲାଗିବ ବିଜାର ଗଲେ ଭଲ ନାଇ ଏବେ ଯିବା କଥା ହେକା ନାହିଁ।
ଏଇ ଟାଇମରେ କଥା ନାହିଁ ଏ ଟାଇମରେ ତ ଭଲ ହେଲେ ସଜିବ ତମେ ପାକୁଡି। ଆ ସେ ଟାଇମରେ ଯୋଉ ଗରମ ହଉଥିଲା। ସେଇ ଗରମରେ ଘରେ ରହିଲେ ବିଯାର ଲାଗୁଚି। କଲେଜ ଯିବାକୁ ଇଚ୍ଛା ହଉନି କରିବି କଣ?
କିଛି କିଛି କରନ ଶାନ୍ତିରେ ଘରେ ରୁହ କିଛି କୁଆଡେ ଯିବା ଦରକାର ନାହିଁ ବୁଝିଲ।
ଆମେ ଲାଷ୍ଟ ଟାଇମ ବଡିିଆ ପଳେଇଥିଲୁ ମାସେ ପାଇଁ ଭାରକୁ। କାନ୍ଥିରେ ଏସି ଲଗେଇ ଥଣ୍ଡା ପାରେ ପି ବୁଲିଥିଲୁ ମାସେ ଟିକା।
ଆରେ କିଛି ନହେଲେଲେ ଲାଗୁଥିଲା ତ ଥଣ୍ଡା ଥଣ୍ଡା ଲାଗୁଥିଲା ପଳେଇବାର ଶାନ୍ତିରେ।
ହଉ ବା ବ
ଆରେ ଏଥର ବି ଯାଇଛନ୍ତି ଜାଣିଛ ନା ନାଇଁ।
କିଏ ଯାଇଚି ଏଥର?
ଏଥର ଆମର ସାଙ୍ଗ ଯାହା ସବୁ ଯାଇଛନ୍ତି ମିଶିକିରି।
ହଁ ହଁ।
ସେ ଅଛନ୍ତି ଯେ ସବୁ ପଚାରୁଥିଲେ ତମେ କେମତି କଣ ରହୁଥିଲ କଣ? କେମତି ସବୁ ସବୁ ଯାକ ପଚାରୁଥିଲେ ଆଉ।
କିନ୍ତୀ କଣ ରହିଥିଲେ ପଚାରୁଛନ୍ତି ଯେ ହେଲେ ତାଙ୍କେ ଯାଉଛନ୍ତି ନା କଣ କିଛି କହିନାହାନ୍ତି। ଖାଲି ପଚାରିଲେ ଆମେ ରହୁନୁ ଭାଇ ଆଉ କଣ ପିଲା ରହୁଛୁ। ହେଲେ ମୁଁ ଆଉ ତାଙ୍କୁ କଣ କହିବା
ନାଇଁ ଭାଇ ଆମେ ଯୋଉଡେ ଥିଲେ ମାତ୍ର ଭଲ ଥିଲେ ମାନେ ଏତେ ପାଖରେ ଏତିକି ପଇସାରେ ମାନେ ଚଳିବ ଏତେ ବି ଖରାପ ନଥିଲା।
ହଁ ମାନେ ଘଣ୍ଟାକୁ ମାନେ ଠିକ୍ ଥିଲା। ସେ କଣ କରିବା ହେଲା ତ ହେଇଗଲା
ହଁ ଖାଲି ଏତିକି କଣ ଗୋଟେ ଘର ମିଳିି ଥିଲି ଭଲ ହେଇଥାନ୍ତା ଆମୁକୁ ହେଲେ ଆଉ।
ହଁ ହଁ ସେଇମିତି ହେଇପାରେ ଗୋଟେ ଘର ହେଇପାରେ ଅଲଗା ଅଲଗା ଘର ହେଇଯାଉଚି।
ଫସି ଗଲେ ଏବେ ସମସ୍ତେ ଫସି ଗଲେ ବୁଝିଲ କି
ଆକଚୁଲି କଣ ବୋଲେ? ସବୁ ସ ଲାଷ୍ଟ ମୁମେଣ୍ଟରେ ଯାଇଛନ୍ତି।
ହଁ ହଁ।
ସେଇଥିପାଇଁ ପୁରା ହଇରାଣ ପୁରା।
ତା କଣ ବ୍ୟାଜ୍ କଣ
ସେ ଆମର ଯୋଉଡା ନେଇ ନଥିଲେ କି? ସେଇଠିକା ଅ ସେଇ ଜାଗା ଅକା ସବୁ କରୁଛନ୍ତି। କିନ୍ତୁ ଏତିକି କଣ ଏବେ ଗୋଟେ ସୁବିଧା ଅଛି। ଘଣ୍ଟାଟେ ବି କ୍ଲାସ କରୁନାହାନ୍ତି।
ଟୋଟାଲି କରୁନା।
ନାଇଁ ପରା।
ଆ ତାଙ୍କର ଆଲୋଚନା ଆମର ଆଲୋଚନା ଆମ ପାଇଁ ତାଙ୍କଯୋଉପିଲାରେ କରୁଚନ୍ତି। ତଜାର ବହୁ କିିଲ ଆମ ଏ ଭ।
ନାଇଁ ନାଇଁ ନାଇଁ ବୁଝିଲନି କ୍ଲାସେ କରୁଚନ୍ତି। କିନ୍ତୁ ଆମର ଭଳିଆ ନାହିଁ ଆଉ।
ହଁ ହେଲା ଆଉ ବୁଲାବୁଲି ବାଦସାଳାଏରିଏଲ କଲେ କଣ ହେବ। ପଇସା ଦେଇ କିଣୁଚନା। ୟୁଟିଲାଇଜ୍ କରିବାର ଅଛି।
ହଉ ଭାଇ ମୋ ଫୋନ ଆସିଲାଣି। ଯିବାକୁ ପଡିବ। ପରେ କଥା ହେବା ଆଉ।
ହଁ ହଁ ବ୍ରେକ।
ହଁ।